ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ କୁହ? ଏଇଟି ରୋଷେଇ ସାରିକି ବସିଛି ଆଉ।
ହୁଁ ଆଉ ସବୁ ଭଲ?
ହଁ ଭଲ ଆଉ ତମେ କଣ କରୁଛ?
ମୋର ବି ସେଇ ରୋଷେଇ ସାରିକି ବସିଛି ଆଉ।
କଣ କଣ ରୋଷେଇ କଲ?
ଆଜି ତ ସଣ୍ଡେ ନନ୍ ଭେଜ ଚିକେନ ଭାତ। ମୁଁ କହିଲି ଆଜି ତ ସଣ୍ଡେ ନନ୍ ଭେଜେ।
ନନ୍ ଭେଜ୍ କଣ କଣ କଲ?
ଚିକେନ୍ କରି କଲି ଡାଲି ଭାତ। ତାପରେ ସାଲାଟ୍ ପାମ୍ପଡ଼ ଆଉ।
ବଢିଆ ଖାଦ୍ୟ ଆଉ।
ତୁମର?
ଆମର ଯୋଉ ରବିବାରେ ଖାଉନୁ ଆଇଁଷ ତ ସାଧା ଉପରେ ହେଇଛି। ଭାତ ଡାଲି ଆଳୁ ଭର୍ତା ଆଉ ଭେଣ୍ଡି ଆଳୁ ଭଜା ଆଉ ପାମ୍ପଡ଼ ସେତିକି।
ହଁ। ଆଉ ଘରେ ସବୁ ଭଲ ହଁ ହଁ ସମସ୍ତେ ଭଲ ଅଛନ୍ତି ଏଠି ଆଉ।
ସମସ୍ତେ ଭଲ ଅଛନ୍ତି?
ହୁଁ ହୁଁ ତମେ ମୋର ଦୁଇଟା ପୁଅ। ହଁ ହଁ।
ଆଉ ଘରେ କିଏ କିଏ ରୁହନ୍ତି?
ମୁଁ ତ ଘରେ ମୁଁ ଆଉ ମୋ ପୁଅ ଦୁଇଟା ରୁହନ୍ତି ଆଉ। ରହୁ ହଜବେଣ୍ଡ ନାଁହାନ୍ତି ଏକ୍ସପାର କରିଯାଇଛନ୍ତି।
ହଁ।
ତମର?
ମୋର ମୁଁ ମୋ ପୁଅ ଆଉ ମୋ ହଜବେଣ୍ଡ ଆଉ ମୋ ଶାଶୁ ଶଶୁର।
ଆଛା। ହଁ ଆମ ଫ୍ୟାମିଲି ଅଛନ୍ତି ଗାଁରେ। ବଟ୍ ଆମେ ଏଇଠି ରହୁଛୁ ଆମେ ମା ଛୁଆ ଆଉ।
ହୁଁ ହୁଁ ହଜବେଣ୍ଡ ଙ୍କ ମା ବାପା ମାଙ୍କ ପାଖରେ ରହୁଛନ୍ତି?
ସେ ଏକ୍ସପାର୍ଟ କରିଯାଇଛନ୍ତି।
ଓହୋ ହୋ ଓ ଏଠି ଆପଣଙ୍କ ସର୍ଭିସ୍ କରଚନ୍ତି ନା
ଗୋଟେ ପୁଅ ତମର ନା?
ହଁ। କୋଉଠି ରହୁଛନ୍ତି?
ହାଲୋ ହଁ ମୁଁ କହିଲି ଗୋଟେ ପୁଅ ତମର ନା?
ହଁ ମୋର ଗୋଟେ ପୁଅ ତମେ ଏଇନେ କୋଉଠି ରହୁଚ?
ମୁଁ ଭୁବନେଶ୍ୱର।
ଓହୋ ଭୁବନେଶ୍ବରରେ ଯରହୁଛ ନା ଅଁହଁ।
ତମେ ସ୍
ହଁ ମୁଁ ବି ସେଇ ଭୁବନେଶ୍ୱରରେ ରହୁଚି।
ପୁଅ ପଢ଼ୁଚି।
ହଁ ପୁଅ ଏ ନଅ ବର୍ଷ ଆଠ ବ ଅ ପୁରୀକି ନଅ ଚାଲିକି ଏବେ ତୃତୀୟ କ୍ଲାସ ହେଲା ଆଉ।
ହୁଁ ହୁଁ ହୁଁ।
ତମ ପୁଅମାନେ?
ମୋର ବଡ଼ ହେଁ ହେଁ ମୋର ଅ ବଡ଼ଟା ବିଟେକ୍ କରୁଛି। ଆଉ ସାନଟା ଏଇଥିରେ ପଡୁ ଆ ଅଷ୍ଟମରେ ପଡୁ
ଅହଁ ଆଜ୍ଞା। ଆଜି ତାହେଲେ ମାଆ ପୁଅ ସବୁ ତିନି ଜଣ ଯାକ ବସିକି ଆଏ ନନଭେଜ ଖାଇବି ଆଉ।
ଉଁହୁଁ ହୁଁ ହୁଁ। ଅ
ଆଜି ଟିକେ ଥଣ୍ଡାପାଗ ହେଇଚି ନା?
ହଁ ପାଗ ବି ଭଲଅଛି।
ହଁ ଏବେ ତିନି ଦିନ ହେଲାଣି ଟିକେ ଥଣ୍ଡାପାଗ ଦୋଉଚି। ଏତେ ଖରାଫରା ହୋଉନି ଗରମ ଲାଗୁନି ଏତେ।
ନାଆମ ହଁ ରଜରେ ସେମିତି କିଛି ହେଲାନି ଏବେ ହୋଉଛି।
ହଁ ରଜରେ ପଲପାଗ କଲାନି। ରଜରେ ବରଂ ପାଗ କରିଥିଲେ ଟିକେ ନାକୁ ମଣିଷ ବୁଲିଥାନ୍ତା ବୁଲି ହେଲାନି।
ହୁଁ।
ଏବେ ପାଗ କରୁଚି ଆଉ।
ହଁ ପା ତମେ କୋଉଠି ରହୁଚ?
ଆ ମୁଁ ଭୁବନେଶ୍ୱରରେ ରହୁଚି ଯେ କିନ୍ତୁ ଏବେ ଯେହେତୁ ରଜପାଇଁ ଘ ପୁଅର ସ୍କୁଲ ଛୁଟି ଥିଲା ମୁଁ ଟିକେ ମୋ ବାପ ଘର ଜଟଣୀ ଆସଚି ବୁଲିବାକୁ।
ଆଚ୍ଛା ଆଚ୍ଛା। ମୁଁ ବି ସେଇ ବାପଘରେ ହିଁ ଅଛି।
ଆହା
ଭୁବନେଶ୍ବର ଯାଇନି ମୁଁ ବି ଆସଚି ବୁଲିବାପାଇଁ।
ହଁ ପିଲାଙ୍କ ସ୍କୁଲ ଖୋଲିଗଲାଣି ଯେ ଏବେ ତ କଣ ଦି ଘଣ୍ଟିଆ ସ୍ ସ୍କୁଲ ହୋଉଚି ଖରାଲାଗି ଆଉ ଦ ସାଢେ ଆଠଟାରୁ ସାଢେ ଦଶଟା ଦିଘଣ୍ଟା ହେରା ସେଥିପାଇଁ ମୁଁ ଅଛି। ଏଇ ୱେନେସ୍ ଡେ ଏଇ ବୁଧବାରେ ଭାବୁଚି ପଳେଇବି ବୋଲି।
ହଁ।
ବୁଧୁବାରେ ଗଲେ ସିଏ ଗୁରୁବାରଠୁ ସ୍କୁଲ ଯିବ ପୁଅ ଆଉ।
ହଁହଁ।
ଆଉ ତ ଆଉ ଥରେ ଗଲେ ଆଉ ଆସି ହୋଉନି ନା। ଆଉ ଘର ଭିତରେ ଯେହେତୁ ଘର। ଛୁଆ ପାଠ ପଢିଲେ ଆଉ କୁଆଡେ ଯାଇଆସି ହୋଉନି ଆଉ ଆସଚି ତ ଆସଚି ଟିକେ ରହିି ଓନେରେ ଯେହେତୁ ପଳେଇଚି ବୁଧବାରେ ପଳେଇଲେ। ସେ ତାର ସ୍କୁଲ କରିବ ଗୁରୁବାର ଠାରୁ ସ୍କୁଲ୍ କରିବ ଆଉ
ହଁ ହଁ। ଅ ବି ସେଇ ଦି ଚା ଦି ଦିନ୍ ତିନ୍ ଦିନର ରୁ ପଡ଼େଇବି ଆଉ।
ହୁଁ ତୁ ବାପୁରୁ ଗଲେ ଇଚ୍ଛା ହୁଏନି ନା ଆସିବାକୁ। ଯେତେ ମାନେ ବୟସ ହୋଉ ଯେତେ ଧଧଡ ହେଇଯାଉ।
ହଁ ଯାହା ବି ହୋଉ ହଁ।
କିଛି ନହେଲେ ମାନେ ହେଟି ବାପରେ ଭାରି ଅଲଗା ଟାଇପ୍ ର ମଜା ଥାଏ ଶାଶୁଘରେ କେହି କିଛି କୁହନ୍ତିନି କିନ୍ତୁ ଫିର୍ ବି ବାପଘର ବାପଘର ନାଇ କି?
ହଁ ହଁ ହଁ‌।
ସବୁ ଶାଶୁରେ ମାନେ ନାଇଁ ଯେ କିଏ କୋହୁଛନ୍ତି ସେଟା ନାଇଁ। କିନ୍ତୁ ଶାଶୁରୁ ଟିକେ ଭଲଠୁ ବାପଘର୍ ଟା ଭଲ୍ ଲାଗେ।
ହଁ ହଁ କିନ୍ତୁ ସେଇଟା ହିଁ ଆମୁକୁ ବହୁତ କମ୍ ଟାଇମ୍ ମିଳେ ଆଉ।
ହଁ ବୋହୁତ୍ କନ୍ଦ ଛୁଆ ଟିକେ ପାଠ ପଢିଲେ ଆହୁରି ବଡ ବଡ କ୍ଲାସ୍ କୁ ଗଲେ ସେ ଛୁଆଙ୍କ ଲାଗି ତମକୁ ସବୁଥିରେ ମାନେ ଇଏ କରିବାକୁ ସା ହୁଁ ସାକ୍ରିଫାଇସ୍ କରିବାକୁ ପଡିବ ଯେ ଆମେ ଯାଇପାରିବୁନୁ ଏଇଟାେ ତମ ଛୁଆଙ୍କ ଅନୁସାରେ ଟିକେ ଆସିବାକୁ ପଡିବ।
ହଁଅଁ।
ହଁ ଆଉ ସକାଳୁ କଣ ଜଳଖିଆ କରୁଥିଲେ କଁ ଖାଇଥି
ପଡିକି ଆଜି ପିଠା ହେଇଥିଲା। ମଣ୍ଡା ପିଠା ଚକୁଡି ଏଇ ସବୁ ଆଉ।
ଉଁ ହୁଁ। ମୁଁ ସକାଳୁ ଖାଇଥିଲି ରୁଟି ଆଉ ଟିକେ ଚାହା। ଇଏତ ସକାଳୁ ମୁଡ ଭଲ୍ ଲାଗେ ଚାହା ଆଉ ରୁଟି ଦିଟା ଖାଇଥିଲି। ଆଉ।
ଆଉ କଁ କୁହ?
ତାହେଲେ ଆଜି ତାହେଲେ ଆପରେ ଅଛନ୍ତି ମଜା କରୁଥିବେ ଆଉ ନା ମୋ ଭୋଳିଆ ଆଉ।
ହଁ।
ଆଉ ରଜରେ କୁଆଡେ ବୁଲିବାକୁ ଗଲେ?
ଏଇଠିକେ ଆସିଥିଲେ ରଜ ବଡ଼େ ଏଇ ବାପା ଘରେ ହିଁ ତ ଅଛି ଆଉ।
ବାପ ଘର କୋଉଠି କି?
କେନ୍ଦ୍ରାପଡ଼ା।
ଓହୋ କେନ୍ଦ୍ରାପଡ଼ରେ ତ ରଜ ଟା ଭଲ ପାଳନ ହୁଏ।
ହଁ ହଁ ପାଳନ ହୁଏ ଆମର ତ ନାହିଁ। କିନ୍ତୁ ଆମେ ସେଇ ମଜାରେ ମଜା କରିଦୋଉ ଆଉ।
ହଁ ଦୋଳି ଫୋଳି ଖେଳିଲେ?
ନା ନା ମୁଁ ଖେଳିଛି।
ଅହଁ। ଆଉ କିଛି ବୁଲିବାକୁ କୁଆଡେ ଯାଇନାହାନ୍ତି?
ନା ନା ବୁଲିବାକୁ ଯାଇନି।
ଆଉ ତାହେଲେ ରଥରେ ଯିବେ ପୁରୀ?
ରଥରେ, ରଥରେ ତ ଭୁବନେଶ୍ୱର ରେ ବି ଭଲରେ ହୁଏ ଯେ ଆଉ ପୁରୀ ବି ଗଲେ ଏମ୍ତି ସୁବିଧା ହେଲେ ଯିବା ନହେଲେ ନାଇଁ ଆଉ।
ହୁଁ ସୁବିଧା ହେଲେ ଯିବେ ନହେଲେ ନାହିଁ ନାକି?
ହଁ ହଁ ହଁ।
ହୁଁ ହୁଁ।
ତମେ ଯାଅ।
ହଁ ମୁଁ ର ରଥରେ ଯେହେତୁ ମାନେ ରଥ ଟା ଆମର ମେନ୍ ଟା ଭଲ ଲାଗେ ନା ଜଗନ୍ନାଥ ବାହାରେ ଥାନ୍ତି ଦର୍ଶନ ଯେହେ ଯିଏ ଯେତେ ପାଇିବ ଆରାମ୍ ସେ ଏମ୍ ତି କଣ ମନ୍ଦିର ଭିତରକୁ ଯିବା ପାଇଁ ବାହାରେ ଯେହେତୁ ବର୍ଷକୁ ଥରେ ଜଗନ୍ନାଥ ଆସନ୍ତି ଦର୍ଶନ କରିବାକୁ ଭଲ ଲାଗେ। ଯାଉଥିଲି ଏବେ ଯେ ଛୋ ଛୋଟ ଛୁଆକୁ ନେଇକି ଯିବାକୁ ଟିକେ ଇଚ୍ଛା ହଉନି। ଛୁଆକୁ ନେଇକି ଗହଳିରେ ଚାପି ଚୁପି ଭାରି କଷ୍ଟ। ଦେଖିବା ଏ ବର୍ଷ କଣ ହଉଚି। ଜଗନ୍ନାଥଙ୍କ ଡୋରି ଲାଗୁଚି ନା ନାଇଁ। ଦେଖିବା ଠାକୁରଙ୍କର ଇଚ୍ଛା। କଣ ହଉଚି। ଆ ଯିବାକୁ ତ ଇଚ୍ଛା। ଏଇ ଛୁଆ ପିଲାଙ୍କୁ ନେଇକି ଗଲାବେଳକୁ ବହୁତ ଟେନସନ। ଛୋଟ ଛୁଆକୁ ନେଇକି ଗଲା ବେଳକୁ ଏଇ ଯୋଉ ବହୁତ ରସ ହେଇଯାଉନି କି ଜଗନ୍ନାଥ ।
ସେଇଆ। ହେ ବହୁତ ଦଳା ଚକଟା ହେଇଯାଏନି ସେଇ ଭିଡ଼ ପାଇଁ।
ହଁ ବହୁତ ଭିଡ ହେଇଯାଉଚି। ସେଠି ତ ପ୍ରାୟ ଲୋକ ସେଥିପାଇଁ ଯାଇପାରୁନାହାନ୍ତି। କେତେ ତଥାପି ଦଳା ଚକଟା ଯାଉଛନ୍ତି ଯାହର ସାହସ। ଆମେ ତ ଯେହେତୁ ଛୁଆ ଟିକି ଛୁଆ ହଁ ଛୁଆ ମାନଙ୍କୁ ନ ଧରି ନିଜେ ପଛେ ଯା ଯାହା ହଉଚି ହଉ ପଳେଇବ।
ହଁ।
ଛୋଟ ଛୁଆଙ୍କୁ ଧରିକି ଗଲା ମାନେ ବହୁତ ରିସ୍କ। ନା ଠାକୁରଙ୍କୁ ଭଲ ସେ ଦର୍ଶନ କରିହଉଥିବ ଇଆଡେ ମୁଣ୍ଡରେ ବହୁତ ଗୁଡେ ଚିନ୍ତା ଥିବ ଛୁଆ ଅ ତାକୁ କଣ ହେଲା ବସିଲା କୋଉଠି ଠିଆ ହେଲା କୋଉଠି ଚକଡି ହେଇଗଲା ପଡିଗଲା । ଏକୁଟିଆ ଯାହା ଯୁଆର ଯାହା ହଉ ଜଗନ୍ନାଥ ତାଙ୍କ ପାଖରେ ଯଦି କଣ ହେଲା ବି କିଛି ପ୍ରୋବ୍ଲେମ ନାହିଁ। ଏଇ ଛୁଆ ମାନଙ୍କ ପାଇଁ ବହୁତ ଟେନସନ୍।
ଅ ହ। ଭୁବନେଶ୍ୱର ରେ ବି ହୁଏ ଭଲ ଯେ କେତେଟା ଜାଗାରେ ହୁଏ।
ଭୁବନେଶରେ ଯୋଉ ଅଚ୍ୟୁତ ସାମନ୍ତ ଯୋଉ କିଟ ସେଠି ଯୋଉ କରେ ଭଲ।
ଆଉ ସେଠି ବି ହୁଏ ଯୋଉ ଇସ୍କନ ରେ ବି ହୁଏ ଭଲ।
ହଁ ଇସ୍କନ ରେ ଭଲ ହୁଏ। ଆରାମ ଯୋଉ ଜାଣିଥିବେ ଜଗନ୍ନାଥ ମନ୍ଦିର ସେଠି ବି ଭଲ ହୁଏ। ତିନି ଜାଗାରେ ଭଲ ଭଲ ହୁଏ। ଆହୁରି ଅଛି ଛୋଟ ମୋଟ ଯିଏ କରି ଟାଣୁଛନ୍ତି ଠାକୁରଙ୍କୁ। ନହେଲେ ଏଇ ସବୁ ମେନ୍ ମେନ୍ ହଁ। ବଢିଆ ପାଳନ ହୁଏ। ରଥଯାତ୍ରା ଟା ଭଲ ଫେଷ୍ଟିଭାଲ ଟା।
ୱାର୍ଲଡ ୱାଇଡ ଫେଷ୍ଟିଭାଲ ଏଇଟା ୱାର୍ଲଡରେ ପୁରା ଯେଉ ଯୋଉଠି ଅଛି ଜଗନ୍ନାଥ ମନ୍ଦିର ପୁରା ହଁ ହଁ ସେଠି ବି ହଉଚି।
ରଥ ଟଣା ନାହିଁ କି।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
ତାହେଲେ ଖାଇବା ପିଇବା ଦିହିି ପରେ କେତେଟାରେ କରନ୍ତି ବାରଟା ନା ଗୋଟେରେ କରନ୍ତି।
ଆମର ଏଇ ଗୋଟେରେ।
ହଁ।
ହଁ।
ଆଉ ତାହେଲେ ପଳେଇ ଆସିବେ ଏବେ?
ହଁ ଆଉ ଦି ତିନି ଦିନି। ପଳେଇବି।
କଣ ଏକୁଟିଆ ନାହାନ୍ତି ପୁଅ ମାନଙ୍କୁ ନେଇକି ଯାଇଛନ୍ତି?
ହଁ ପୁଅମାନେ ବି ଆସିଛନ୍ତି। ଆମେ ବି ସେଇ ବର୍ଷେ ଛଅ ମାସରେ ଥରେ ଆସୁଚୁ ନା। ହଁ ହଁ ହଁ ହଁ ଚାବି ପକେଇ
କିଏ ଆପଣ କଣ ସର୍ଭିସ୍ କରିଛନ୍ତି?
ନା ନା ମୋର ହଜବେଣ୍ଡଙ୍କ ବିଜନେସ୍ ଅଛି।
ହଁ ହଁ ହଁ।
ସେ ବିଜନେସ ଚାଲୁଚି ଆଉ।
ପୁଅ ବି ବଡ ହେଇଗଲାଣି ସେ ବି ବୁଝାବୁଝି କରୁଥିବେ ଆଉ ନା।
ହଁ ହଁ। ଆପଣଙ୍କ ହଜବେଣ୍ଡ ବିଜନେସ୍ ଏ ଯୋଉଁ ଜବ୍ କରନ୍ତି।
ହଁ। ଆଉ ଆ ଘରେ କିଏ ବାପା ମା ଅଛନ୍ତି?
ମା ଅଛନ୍ତି, ଭାଇ ଭାଉଜ, ଗୋଟେ ପୁଅ ଅଛି ତାଙ୍କର। ପୁତୁରା ଅଛି। ଗୋଟେ ଭାଇ ହଁ।
ହଁ ହଁ ଭାଇ ଭାଉଜ ଛୁଆ ଆଉ ନା।
ହୁଁ ହୁଁ ହୁଁ ହଁ ପୁତୁରା।
ସମସ୍ତଙ୍କର ପୁଅ କାହାର ଝିଅ ନାହିଁ।
ନା ନା।
ଝିଅଟି ହେଇଥିଲେ ମଜା ହେଇଥାନ୍ତା ନା ପର୍ବ ପାଳନ କରିଥାନ୍ତେ।
ହଁ ସେଇଟା କମ୍ ଆମର ଆଉ ଝିଅ ନାହିଁ ଆଉ।
ଘରେ କିଏ ଝିଅ ଥିଲେ ଭାରି ଭଲ ଲାଗେ ନାଇଁ କି?
ହଁ।
ହଉ।
ଆଉ। ହୁଁ ଆଉ କଣ? ତମ ଘରେ କିଏ କିଏ ଅଛନ୍ତି ବାପା ଘରେ?
ବାପା ଘରେ ଆମ ମା ତ ଏଇ ଦି ବର୍ଷ ହବ ଏକ୍ସପାଇଡ଼ କରିଗଲେ ହାର୍ଟ ଚକ ରେ। ଆଉ ବାବା ବାବା ଅଛନ୍ତି ବାବା ଏଇ ବର୍ଷ ରିଟାୟାର କଲେ। ଆଉ ଘରେ ବାପା ଆଉ ମୁଁ ଭାଇ ଭାଉଯ।
ହୁଁ।
ଭାଇ ଭାଉଜ, ଭାଇ ସର୍ଭିସ୍ କରିଛି ବାହାରେ ଅନୁଗୁଳୁ ରେ ଅଛି କମ୍ପାନୀ ଜିନ୍ଦଲରେ। ଆଉ ଭା ଭାଉଜ ଆଉ ଏତିକି ପରିବାର ଆଉ ଭାଉଜର ଛୁଆଟେ ଗୋଟେ ଝିଅଟେ ଆଉ। ହଉ ରଖୁଛି ଆଉ ଫିର କେତେବେଳେ କଥା ହେବା।
ହଁ ହବା।
ହଁ ରଖୁଛି ବାଏ।